ହାଲୋ।
ହ୍ୟାଲୋ।
ହାଲୋ ଅ କ୍ଲିୟର୍ ଶୁଭୁଛି?
ହାଲୋ।
ଅ ମୋ ଭଏସ୍ ଟା ଶୁଭୁଚି?
ଟିଏ ସ୍ଲୋ ଆସୁଚି।
ଓହୋ ଏଥ ଏଥରିକ ଶୁଭିଲା?
ଟିକେ ଲାଉଡ୍ଲି ବୋଲ କୁହ?
ମୁଁ ରହିଥା ଛାତ ଉପରୁକୁ ଯାଉଛି ରହିଥା।
ହଁ ହଁ ଆସ।
ହଁ ଏଥରିକ ଶୁବିଲା?
ହାଲୋ।
ହଁ ହାଲୋ ଶୁଭୁଚିନା ମୁଁ ଯା କହୁଛି?
ଟିକେ ସ୍ଲୋ ସୁୁବୁଛି ଚଳିବ ସେମିତି।
କଣ ହେଲା?
ଉଁ ଟିକେ ସ୍ଲୋ ଶୁବୁଚି ଚଳିବ।
ହଁ ହଁ ନାଁ ନାଁ ନା ଟିକେ ଯୋଉ ବର୍ଷା ଫର୍ଷା ହଉଚି ନାଁ ଟିକେ ସେଇଥିଲାଗି ଟିକେ ନେ ଟୁୱାର୍ ଫେଟୱାର୍ ଟିକେ ରସୁ ରହି ଯାଉଚି ଆଉ। ତମ ଭଏସ୍ ଟା ବି ବୋ ବହୁତ ସ୍ଲୋ ଶୁବୁଚି ମତେ।
କେଆଣି କଁ ହଉଚି ପ୍ରୋବ୍ଲେମ୍?
ହଁ ଆଉ ହଁ ଏଇକ୍ଷୁଣି କଁ କରୁଚ କଣ?
କଁ କହିଲେ ମୋର ସଇଲା ଏବେ ଏମ୍ ବି ଏ ସଇଲା ଆଉ ତମର କଣ ଚାଲଚି?
ଆ ମୁଁ ତ ଏବେ ମାନେ ମୁଁ ତମୁ କଁ କହି ମୁଁ ତ ଫାଷ୍ଟେ ସାଇନ୍ସ୍ ପଢୁଥୁଲି ସାଇନ୍ସ୍ ଅଧା ଛାଡିଦେନି ତାପରେ ଫୁଣି କମର୍ସ ପଢନି। କମର୍ସ ତାପରେ ଦି ବର୍ଷ କମ୍ପ୍ଲିଟ୍ କଲି ତାପରେ ଏବେ ଡିପ୍ଲୋମା କରୁଚି।
କମର୍ସ ପ୍ଲସ୍ ଟୁ ଖାଲି କମ୍ପ୍ଲିଟ କରିକି ଏବେ ଡିପ୍ଲୋମା ଚାଲଚି।
ହଁ ଡିପ୍ଲୋମା କରୁଚି ବା ଫୁଣି ସେଇ ପ୍ଲସ ଟୁ ସେ ପ୍ଲସ୍ ଟୁ ଲେବଲ୍ ରୁ ମୁଁ ଆଉ ଆଗୁକୁ ଉଠିପାରୁନେଇ।
ଡିପ୍ଲୋମା କଣ କୋଉଥିରେ କରୁଚ?
ଇଲେକ୍ଟ୍ରିକାଲରେ କରୁଚି।
ସେ ଫୁଣି କ ସାଇନ୍ସ୍ କରିଥିଲ ଫୁଣି କମର୍ସ ଛାଡ଼ିକି ଫୁଣି ଡିପ୍ଲୋମାକୁ ଆଇଲ। ମାନେ କଣ ଇଣ୍ଟ୍ରେଷ୍ଟ ଚେଞ୍ଜ୍ ହଉଚି ନା କଣ?
ନାଁ ନାଁ ଇଣ୍ଟ୍ରେଷ୍ଟ ନୁହଁ ମୋର ମାନେ କହନି ସେଇଭଳିଆ ଇସୁ ହେଇଗଲା। ସାଇନ୍ସ୍ ଯେତୋଳେ ପଢୁଥିନି ମୋର ହାତଟା ଏଠୁ ଭାଙ୍ଗିଗଲା ଠିକି ଏକ୍ଜାମ ଟାଇମ୍ ରେ। ଆଉ ତାପରେ ଏତେ ଆଉ ଇ ଇଣ୍ଟ୍ରେଷ୍ଟ ହେଲାନେଇ ମାନେ ଏକ୍ଜାମ ଦବା ପାଇଁ। ତାପରେ ମୁଁ ବ୍ୟାଙ୍ଗ୍ଲୋର୍ ପଳେଇଥିନି ହେଠି ଗୋଟେ ଛୋଟିଆ ମୋଟିଆ ଜବ୍ ଟେ କରୁଥୁନି। ତାପରେ ଆସିନି ତାପରେ ମୋର ବିଜନେସ୍ ରେ ହେଠି ଗୋଟେ କମ୍ପାନୀରେ ଜବ୍ କରି କରି ଆଉ ମାନେ ମୋର ବିଜନେସ୍ ପ୍ରତି ଇଣ୍ଟ୍ରେଷ୍ଟ ହେଇଗଲା।
ଏ ହଁ।
ତାପରେ ଆସି କମର୍ସ ପଢି଼ନି କମର୍ସ ପଢ଼ି ପଢି଼ନି ଦି ବର୍ଷ କମ୍ପ୍ଲିଟ୍ କନି ଏ ଯୋଉ ମଧୁ ମଧୁବନ କଲେ ହଁ ଦିଜ ମାନେ ଦି ବର୍ଷ କମ୍ପ୍ଲିଟ କନି। ତାପରେ କଁ ହେଲା ନାଁ ନାହିଁ ମୋର ମାନେ କମର୍ସ ପଢ଼ିଲି ମୁଁ ଦେଖିନି ବ୍ୟାଙ୍କିଙ୍ଗ୍ ମୋର ବ ଏଜ୍ ହେଇଗଲାଣି ନା ବ୍ୟାଙ୍କିଙ୍ଗ ଅ କରିମି ବୋଲି ଭାବୁଥୁଲି କିନ୍ତୁ ବ୍ୟାଙ୍କିଙ୍ଗ୍ ର ଭୋଉ ଟାଇମ୍ ଲାଗିବ ଆ ସିଏ ସେଥ୍ ସେଥିଲାଗି ମୋର ଗୋଟେ ଫରେନର୍ ସାଙ୍ଗଟେ କହିଲା କି ତୁ ଗୋଟେ କାମ କର ତୁ ଏଠି ମାନେ ଅ ତୁ ଡିପ୍ଲୋମା କରିଦେ ଆମ ଦେଶରେ ଭଲ ସ୍କୋପ୍ ଅଛି। ଆଉ ତୁ ମାନେ କହନି ଏଠି ଭଲ ଜବ୍ ମିଳିବ ସେଥିଲା ଏବେ ଡିପ୍ଲୋମା କରୁଚି ଆଉ।
ଲିଂ ବିଲ୍ଡର ମିଲର ଗୁରା ଭଉତୁ ଚାଲଚି ଏବେ କାମ ହଉ ସେଇଥିରେ ଯାହା କରିବ। ଡିପ୍ଲୋମା କଣ ଥିଲା କଣ?
ନାଁ ମୁଁ ଇଲେକ୍ଟ୍ରିକାଲ କରୁଚି ଡିପ୍ଲୋମା।
ଅ ହଁ ହଁ।
ଆଉ ନାଁ ମୁଁ ସେଟା ମୁଁ ମୁଁ ବି ଟୁରିଷ୍ଟ ଲାଇନେ ଅଛି ନା ମୋର ବହୁତ ଫରେନର୍ ସାଙ୍ଗ ଅଛନ୍ତି। ମୁଁ ଯାଇଛି ବି ବାହାର ଦେଶ ଯାଇ ଏ ଟୁରିଷ୍ଟ ଲାଇନ୍ ମୁଁ ଏଟା ତ କରିଚି ଏମତି ଟାଇମ୍ ପାସ୍ ପାଇଁ ମୁଁ ମାନେ ଯେତୋଳେ ବାଙ୍ଗଲୋରେ ଉଁ?
ମାନେ କଁ କୋର୍ସ କରିବାକୁ ପଡ଼ିବ ନାଁ କଁ କେମ୍
ନାଁ କିଛି କୋର୍ସ ନୁହଁ ମୋର ସେମତି ମୋର ନିଜସ୍ଵ ମାନେ ମୋର ଯୋଉ ପର୍ସନାଲେ ସାଙ୍ଗ ଅଛନ୍ତି କୋଡ଼ିଏ ତିରିଶ ଜଣ ଫରେନର।
ହଁ
ସେମାନେ ସବୁ ବର୍ଷ ଆସନ୍ତି ଏଇ ଶୀତ ଟାଇମରେ ମୁଁ ଟୋଟାଲି ଶୀତ ଟେ
ଏ ସଙ୍ଗ ବଧେ।
ଜବ୍ ରେ ନୁହ ମୁଁ ଯେତେବେଳେ ବାଙ୍ଗଲୋରରେ ଥିଲି ମୁଁ ସେ ସେତେବେଳେ ଏମିତି ଦେଖ ମାନେ ଫରେନରକୁ ଦେଖିଲେ କଥା ହେବା ପାଇଁ ଇଚ୍ଛା ହୁଏ। ହଁ ଆ ସେମିତି ଗୋଟେ କଥା ହଉ ହଉ ଗୋଟେ ସିଏ ତାର ବି ପ୍ଲାନିଂ ଥିଲା ଓଡ଼ିଶା ଆସିବା ପାଇଁ ହୁଁ ହୁଁ
କଉଠି କଉଁଠିକାର ଅଛନ୍ତି ପୁଣି
ଅ ଫ୍ରାନ୍ସ ସବୁ ଦେଶର ଅଛନ୍ତି ଫ୍ରାନ୍ସ ର ଅଛନ୍ତି ୟୁଏସ୍ ର ଅଛନ୍ତି। ୟୁରୋପ ର ସବୁ ଦେଶର ଅଛନ୍ତି। ଆଉ ଏ ଯୋଉ ତାପରେ ଅଷ୍ଟ୍ରେଲିଆର ବି ଅଛନ୍ତି ସବୁ ଦେଶର ଅଛନ୍ତି। ପାକିସ୍ତାନ୍ ମାନେ ପାକିସ୍ତାନ୍ କୁ ଛାଡ଼ିଦେଇ ପାକିସ୍ତାନ୍ ଆଉ
ପାକିସ୍ତାନ୍ ତ ଆଲାଓ ନାହିଁ ନା ଆମଠି ଆସିପରିବେନି ରିଲେଟିଭ୍ ରିଲେଟିଭ୍ ଥିଲେ ଆସି
ନା ଆମେ ସେଆ ମତେ ଭଲ ଲାଗେନି। ଏଇ ୟୁରୋପ ଲୋକ ୟୁରୋପ ଆଉ ଅଷ୍ଟ୍ରେଲିଆ ଆଉ ଆମେରିକା ଏଇ ଲୋକ ଆଉ। ଆଉ ଆଉ ତମେ ଆଉ ତମେ କଣ କର ମାନେ ଏମ ବି ଏ କରୁଛ ଏବେ?
ମୋର ଏମ୍ ବି ଏ ଏବେ ଶୋଇଲା ଦେଖୁଛି ଯଦି ଭଲ କମ୍ପାନୀ ମିଳିଲା ତ କରିବା ନହେଲେ ବିଜନେସ୍ ଅଛି ବି ଆମର ବିଜନେସ୍ ନହେଲେ ଚଲେଇବ।
ହଁ ନାଇଁ ଏମ ବି ଏ ଲାଇନ୍ ତ ଭଲ ସ୍କୋପ୍ ଅଛି ଜବ୍ ଫବ୍ ପାଇଁ।
ଭଲ ସ୍କୋପ୍ ତ ସ୍କୋପ୍ ଅଛି ଚାରିଆଡ଼େ କିନ୍ତୁ ଯେଉଁ ଜିନିଷଟା ମାନେ ଇମ୍ପୃବମେଣ୍ଟ ହେବ ସେଇ ଜିନିଷଟା ମୁଁ ଭାବୁଛି କରିବି। ମାନେ ଧର ମୁଁ ଆଜି ତିରିଶ ହଜାରଟା ପାଉଛି ଧର ଦଶ ବର୍ଷ ପରେ ମିନିମମ୍ ସେଟା ପଚାଶ ହଜାର ଷାଠିଏ ହଜାର ହେବା ଦରକାର।
ଓହୋ
ମାନେ ବଢ଼ିବା ଆଉ ଯଉଁ ଆମ କଲେଜରେ କ୍ୟାମ୍ପସ୍ ଆଇିଲା ଯେ କିନ୍ତୁ ରିଟେଲ ଷ୍ଟୋରର ଆଇଲା। ଏମତି ଡି ମାଟ ବିଶାଲେ ଏତେ ସାଲାରୀ ତିରିଶ ହଜାର ଟଙ୍କା ଦେବେ ସିନା କିନ୍ତୁ ବଢ଼ା ବଢ଼ି ନାହିଁ କିଛି ନାହିଁ। ସେ ତିରିଶ ହଜାର ବତିଶ ହଜାର ଦଶ ବର୍ଷ ଲଗେଇଦେବେ କରେଇବେନି କାହିଁକ କାମ ନାହିଁ ନା ଏଇଠି କିଛି। ଛିଡ଼ା ହବ
ଓହୋ ହଁ ହଁ ଶୁଭୁଛି ତ ତା ମାନେ ସ୍ପେଶିଫିକ ସ୍କିଲ୍ କଣ ଦରକାର ଏଟା ମାନେ ଭଲ ଜିନିଷର ଜଣେ ମାନେ ଏମ ବି ଏ କରୁଛି ହେଲା
ଏମ୍ ବି ଏ ମୋର ଫାଇନାନ୍ସ ଅଛି।
ହଁ ଯଦି ମାନେ ଫାଇନାନ୍ସ ହେଲା ମାନେ ତମର ସେମିତି ଯୋ ଯୋଉ ଭଲ ଭଲ ଜବ ପାଇଁ ସ୍କିଲ୍ କଣ ରିକୁଆର୍ମେଣ୍ଟ ହଉଛି?
ସ୍କିଲ୍ ରହୁଛି ବହୁତ ସ୍କିଲ୍ ରହୁଛି ସାପ୍ ରହୁଛି। ଏସ୍କ୍ୟୁ ଏଲ୍ ଏ ପାୱର ବିଆଇ ଆଡଭାନ୍ସ ଏକ୍ସେଲ ବହୁତ ଜିନିଷ ରହୁଛି କିନ୍ତୁ। ମାନେ ଭଲ କମ୍ପାନୀ ପାଇଁ ତମ ସିିବି ସର୍ଟଲିିଷ୍ଟେଡ୍ ହବା ଦରକାର କାହିଁକିନା ବହୁତ ଲୋକ ପକଉଛନ୍ତି। ପକଉଛନ୍ତି ବହୁତ ବହୁତ ଆଉ ଗୋଟେ ମାନେ ଦେଖୁଛନ୍ତି ଭଲ କମ୍ପାନୀ ଗରା ମାନେ କଉଁ କଉଁ କଲେଜରୁୁ କରୁଛନ୍ତି ତା ୱାଇଜ୍ ବି ସି ବି ସର୍ଟ ଲିଷ୍ଟେଡ଼୍ କରୁଛନ୍ତି ସେଇଆ ଆଉ
ତାହେଲେ ଏମିତି ତାହେଲେ ନା।
ଆଉ ଯୋଉ ଡି ମାର୍ଟ ଯୋଉ ବିଶାଲର ଯୋଉ ରିଟେଲ କମ୍ପାନୀର ଆସିଲା ଏଇଟା ମାନେ ମାନେ କୋଉ ଜବ୍ ମାନେ ସେଥିରେ ମାନେ
ମାର୍କେଟିଂ ଟାଇପ୍ ର ତୁମେ ଛିଡ଼ା ହେବ ଲୋକ ଯିଏ ଆସିବେ ତାଙ୍କୁ କହିବ ପ୍ରଡ଼କ୍ଟ ପ୍ରଡ଼କ୍ଟ ବିଷୟରେ ସେଲ୍ କରିବ ଆଉ ମାର୍କେଟିଙ୍ଗ କ କାଇଣ୍ଡ ଅଫ୍ ଆ ଗେ
କଷ୍ଟମର୍ ସପୋର୍ଟ କାଇଣ୍ଡ ଅଫ୍ ନା କଣ?
କଷ୍ଟମର ସେଗୁଡା ସେ ଇଣ୍ଟଷ୍ଟ ନାହିଁ ସେରା ବାଗ ଲାଗୁନି ଯୋଉ ଜିନିଷ ଟା ତୁ କରିଛୁ ସେଇ ଜିନିଷ ଉପରେ କିଛି ପାଇଲେ ଲାଭ ନା ମୁଁ କମର୍ସ ପଢ଼ି ପଢ଼ି ଆସିଛି ପାଞ୍ଚ ବର୍ଷ ହେଲାଣି ଆରେଇ ସେଠି ଯଇକି ଛିଡ଼ା ହେମି ସେଇଠି ରିଟେଲ କାମ କରମି ତ ଲାଭ କଣ ମୋର
ନା ନା ସେଟା ତ କିଛି ଲାଭ ନାହିଁ ତାପରେ ପୁଣି କଣ ଆଗକୁ କଣ କେମିତି କଣ ପ୍ଲାନିଂ ଅଛି କଣ ଫ୍ୟୁଚର୍ ପାଇଁ
ଆଗରୁ ସେଇଆ ବା ମୁଁ ଭାବୁଛି ଅଛି ବହୁତ କମ୍ପାନୀ ତ ବହୁତ ଅଛି ଟ୍ରାଏ କଲେ ସବୁଥିରେ ହେଇଯିବ ଆଉ ଗୋଟେ ଦେଖୁଛି ଆମ ବିଜନେସ୍ ବି ଅଛି ଆ ଦେଖୁଛି କଣ କରମି ସେୟା ମୁଁ ଭାବୁଛି ଦେଖେ ଭଲ କମ୍ପାନୀ ମିଳ ହେଲେ ତ ଠିକ୍ ଅଛି ନହେଲେ ବିଜନେସ ରେ ବସିବୁ ଆଉ
ହଁ ଦେଖ ଯୋଉଟା ନା ବିଜନେସ ବି ଭଲ ଯେ ବିଜନେସ ରେ ସତନ୍ତ୍ରତା ଅଛି ହଁ ହ୍ୟାଲୋ
ଏଇଭଳିଆ ଜଣଙ୍କ ସହିତ କଥା ହଉନି ସେ କଟିଗଲା ହ ଛଉ କଟି ହେଲାାର
ଆପେ ଆପେ
ହଁ ଆଉ ତୁମର କିଏ ଅଛନ୍ତି ଫ୍ରେଣ୍ଡ ଅଛନ୍ତି?
ହଁ ମୋର ତ ସେମିତି ଅଛନ୍ତି ମାନେ ନା ନା ଫ୍ରେଣ୍ଡ ମୋର ସେମିତି କେହି ନାହାନ୍ତି ମୁଁ ଏକୁଟିଆ
ହୁଁ
ଏକୁଟିଆ ଏକୁଟିଆ ଏପଟେ
ସେୟାବା ମୋର ହେଇନି କମ୍ପ୍ଲିଟ୍ ସେଇଠୁ ପ୍ରୋବ୍ଲେମ୍ ହଉଛି।
ଓହୋ ତାହେଲେ ହଉ ଠିକ୍ ଅଛି ତାହେଲେ ତ ମାନେ ଏମିତି ଯଦି ଜବ୍ ଯଦି ଭଲ ନ ମିଳିଲା ତାହେଲେ ବିଜନେସ ଫିଜନେସ କରିବ ନା?
ହଁ ସେୟା ଭାବୁଛି କରିବା।
ଆଉ ମୋର ବି ସେମିତି ଏତେ କିଛି ଖାସ ନୁହଁ ମୁଁ କଣ ମୋର ଏ ଟୁରିଷ୍ଟ ଲାଇନ ଅଛି ମୋ ଫ୍ରିଲନ୍ସିଂ କରୁଛି ମାନେ ମୋର ଯୋଉ ପର୍ସନାଲ ସାଙ୍ଗ ଅଛନ୍ତି ସେମାନେ ଆସନ୍ତି ଏଇ ଶୀତ ଯୋଉ ତିନି ଚାରି ମାସ ବୁଲିବା ପାଇଁ ତାଙ୍କ ସହିତ ମୁଁ ସବୁଆଡେ ଇଣ୍ଡିଆରେ ସବୁ ଜାଗା ବୁଲାବୁଲି କରିବା ପାଇଁ ଯାଏ - -
ବୁଲାବୁଲି ହେଇଯାଇଛି ନା ସେ ଡାକୁଥିବେ ତ ଯିବାକୁ ବାହାରୁ
ବାହାରକୁ ମାନେ ଦେଶ ବାହାରକୁ ନା ଇଣ୍ଡିଆ ଭିତରେ?
ଇଣ୍ଡିଆ ବାହାରେର ତାଙ୍କ କ
ହଁ ତାଙ୍କ କର୍ଣ୍ଟି ମୁଁ ବା ଯାଇଥିଲି ଆର ଏଇ ଯୋଉ ଜୁଲାଇ ମାସ ଆର ବର୍ଷ
ନାଇଁ ନା ମୁଁ କହିଲି ତମକୁ ଡାକୁଛି ବୋଧେ ଆସିକି ବୁଲିବାକୁ।
ନା, ନା ସେଠି ନୁହେଁ ସେମାନେ ଆସନ୍ତି ବୁଲିବା ପାଇଁ ଇଆଡେ ମୁଁ ତାଙ୍କ ସହିତ ବୁଲେ ତ ଜଣେ ଦି ତିନି ଥର ଆଇଲା ମୋ ସହିତ ମାନେ କନେକ୍ସନ ଭଲ ହେଇଗଲା ସେ ତାଙ୍କ କଣ୍ଟ୍ରିକୁ ବି ଥରେ ଡାକନ୍ତି ମୁଁ ଏତେ ଥର ତ ମୁଁ ତ ତାଙ୍କ ଘର ଆଁ
ହଁ, ମୁଁ, ସେଇ କଥା ପଚାରୁଛି ମୁଁ କହିଲି ତ ଯାହା ବି ହେଲେ ଆସିଥିବ ମାନେ ଡାକୁଥିବେ ମାନେ କି ଥିବେ କିଛି ଜିନିଷ ଦେଖା ହେଇଗଲା ପରେ ଆସ ଆମ କଣ୍ଟ୍ରି ବୁଲିକି ଯାଅ।
ହଁ, ସେ ସେ ଡାକୁୁଥିଲେ ହଁ ଏବେ ତ ଏଇ ରିସେଣ୍ଟ ମାନେ ଏଇ ଜୁଲାଇ ମାସରେ ଜଣେ ମୁଁ ତ ଫ୍ରାନ୍ସ ଯାଇଥିଲି ଏଠି ଏକୋଇଶି ଦିନ ରହିକି ଆସିନି।
ଯାଇଥିଲ ହ, ହଁ, ହଁ। କଣ ଦେଖିଲ ହେଇଠି ସବୁ କଣ ଭିଜା ଭିଜା ଏଇଠି କରି ଦେଇଥିଲ?
ଆ ମୋ ପାସପୋର୍ଟ ମୁଁ କରିଥିନି। ପାସପୋର୍ଟ ଆଉ ଭିସା ଟା ଆପ୍ଲାଏ କଲି ଯାଇଁ କୋଲକାତାରେ ନେଲା ଏଗାର ହଜାର ଟଙ୍କା।
ହ ହ ହ ଆ ଫ୍ରାନ୍ସ ଫ୍ରାନ୍ସ ଟା କେ କେତେ ଦୂର ହେଇଯାଉଛି ମାନେ କେତେ ବାଟ ରହି ଯାଉଛି।
ଫ୍ରାନ୍ସ ଟା ତଥାପି ଦଶ ହଜାର କିଲୋମିଟର।
ଦଶ ହଜାର, ଦଶ ହଜାର ତ କମ୍ ଲାଗୁଛି। କେତେ କେମିତି ଯାଇଥିଲ କୋଉଥିରେ ପ୍ଲେନରେ, ପ୍ଲେନ ରେ ହିଁ ତ ଯିବ।
ଏଇଠୁ ବା ଦିଲ୍ଲୀ ଟା ହଉଛି ପନ୍ଦରଶହ କିଲୋମିଟର ଦେଖନି କେତେ ବାଟ। ଆମ ଓ ଦଶ ଘଣ୍ଟା ଲାଗିଲା ଫ୍ଲାଇଟ୍ ରେ ଉଡାଜାହାଜ ରେ।
କେତେ ଟଙ୍କା ଫ୍ଲାଇଟ୍ ନେଲା?
ଅଶି ହଜାର ଟଙ୍କା।
ଅଶୀ ହଜାର ଟଙ୍କା କିଏ ସ୍ପେଣ୍ଡ କଲା ନା ତମେ ଖର୍ଚ୍ଚ କରିଯାଇଥିଲ?
ସିଏ ଦେଲା ନା ମୁଁ ମୋ ପାଖରେ କୁଆଡେ ଆସିବ ପଇସା।
ଅ ହଁ ହଁ ଟୁରିଷ୍ଟ ଟା ଦେଲା?
ହୁଁ। ଶୁଭୁନାହିଁ।
ଫ୍ରାନ୍ସ୍ ରେ କୁଆଡେ କୁଆଡେ ବୁଲିଲ?
ନା ଫ୍ରାନ୍ସରେ ମୁଁ ସେଠି ଯାଇଥିଲି ଯା ଏକୋଇଶ ଦିନ। ଫାଷ୍ଟ ଯୋଉ ପ୍ୟାରିସ ଯଉ ଆଇ ପି ଏଲ ଟାୱାର ପାଖ ଭିତରେ ମୁଁ ଏଠି ମାନେ ରହିଲି ମାନେ ଆ ଗୋଟେ ସପ୍ତାହ ତାପରେ ତାଙ୍କ ଗାଁ ଏରିଆରେ ଯାଇକି ଦିଇ ତିନି ସପ୍ତାହ ରହିନି ଆଉ।
ଅ ହ ଭଲ ଆଉ।
ଆଉ ତାଙ୍କର ପୁରା ସି ପୁରା ସିଚୁଏସନ ପୁରା ମାନେ ପୁରା ଅଲଗା ତାଙ୍କର ମାନେ ଘର ଅଲଗା ଲୋକ ଅଲଗା ସବୁ ଜିନିଷ ପୁରା ଅଲଗା।
ସେଠି ବି ଅଲଗା ଥିବ ପରିବେଶ।
ପରିବେଶ ଏନଭାୟାରମେଣ୍ଟ କହିବ ପୁରା କ ଯଉ ଆଖିରେ କିଏ ଏଚ ଡି କ୍ୟାମେରା ଲଗେଇଦେଇଛି ଯେତେବେଳେ ମୁଁ ଲ୍ୟାଣ୍ଡ କଲି ଆମର ତ ଏଠି ପଲ୍ୟୁସନ ଅଛି ଦେଖା ଯାଉଛି ଝାପ୍ସା, ଝାପ୍ସା ଟିକେ ଟିକେ ଦୂରକୁ ଆ ନହେଲେ ତାଙ୍କର ପୁରା ଯେମିତି ପୁରା କାଚ ଯ ଖରା ଯେମିତି ପାଣି ଖରା ଯେମିତି ପଡେନି ନା
ହଁ।
ସେଇଭଳିଆ ପୁରା ଦେଖାଯାଉଛି ପୁରା ସଫା। ଆଉ ଫଟୋ ନର୍ମାଲ ମୋବାଇଲ ରେ ବି ଉଠେନେ ବଢିଆ ଆସିବ ଯୋଉଗୁରା ମାନେ ଏତେ କ୍ଲିୟର ପୁରା ତାଙ୍କର ମାନେ ପରିବେଶ ଗୁରା। ଆଉ ତାପରେ ହେ ଠି ସବୁ ଜିନିଷ ଗୁରା ରେଟ୍ ବି ଭାରି। ଅନାନି ଚକୋଲେଟ ଗୋଟା ମାନେ ଶହେ ଟଙ୍କାରୁ ଷ୍ଟାର୍ଟ।
ତାଙ୍କ ରେଟ ଟା ଆମ ଏଠି କଣ କେମିତି? ଆମର ଟା ଅଧିକ ନା ତାଙ୍କର ଟା ଅଧିକ?
ନା ତାଙ୍କର ଗୋଟେ ୟୁରୋ ଆମର ହଉଛି ମାନେ କଣ କହନି ମାନେ ଶହେ ଟଙ୍କା।
ଶହେ ଟଙ୍କା।
ହଁ, ଏବେ ତ ଶହେ, ଶହେ ଦ ଦ ଚାରି ଟଙ୍କା କି କେତେ ଟଙ୍କା ହେଇ ଯାଇଥିବ। ଶହେ ଟଙ୍କା।
ଓ ଗୋଟେ ୟୁରୋ ତାହେନେ ସେଇଟା ମାନେ ଆମ ଏଇଠୁ ଗଲେ ମାନେ ଲସ୍ ରେ ପଡ଼ିବୁ ବହୁତ ପଇସା ଖର୍ଚ୍ଚ ହେଇଯିବ।
ହଁ ମୁଁ କାହିଁ ମୁଁ ଖର୍ଚ୍ଚ ହେଇନି ମୁଁ ବା ନେଇଥିନି ଦଶ ହଜାର ଟଙ୍କା ନେଇଥିନି। ଦ ଦଶ ଦଶ ହଜାର ଟଙ୍କା ନେଇକି ଯାଇଥିଲି। ସେଇ ଦଶ ହଜାର ଟଙ୍କା ଟା ପୁଣି ନେଇକି ପଳେଇଆଇନି। ଆଉ ଏଠି
ଦଶ ହଜାର ଟଙ୍କା ଜମାରୁ ଶହେ ଟଙ୍କା। ଶହେ ଟଙ୍କାରେ ଏଠି କଣ କରି ଟ ଚକଲେଟ ଗୋଟା ମାନେ କହନି ତାଙ୍କ ପଇସା ଟଙ୍କାଟେ କିନ୍ତୁ ଆମ ପଇସା ମାନେ ଶହେ ଟଙ୍କା। ବିଲାତି ଦି
ଏ ତମେ ଆସିଲ ପୁଣି? ଫ୍ଲାଇଟରେ କେତେ ଟଙ୍କା? ପୁଣି ଆସିବା ପଇସାଟା ବି ସିଏ ଦେଲା?
ଟ୍ୟାଙ୍କ ପା ଅଶି ହଜାର ଟଙ୍କା।
କାଟି ଦେଇଥିଲା ଟିକେଟ।
ହଁ ସିଏ କାଟିଦେଇଥିଲା। ସିଏ ମୁଁ ଏଠୁ ଭୁବନେଶ୍ଵରରୁୁ। ହଁ ନା ଭୁବନେଶ୍ଵରରୁ ଦେ ଦିଲ୍ଲୀରେ ପ ଭୁବନେଶ୍ୱରରେ ଆଠଟାରେ ଚଢ଼ିନି ନଅଟା, ଦଶଟା ଦି ଘଣ୍ଟାରେ ଦିଲ୍ଲୀ ପହଞ୍ଚିଗନି। ଆଉ ଦିଲ୍ଲୀ ପହଞ୍ଚିଗନି ତାପରେ ଦି ହଁ ଏକା ହି ଗଲି।
ଅ ହଁ।
ୟୁ ଟ୍ୟୁବ ଦେଖିଥିନି ନା। କେମିତି ମାନେ ଭୁବନେଶ୍ୱରରୁ କେମିତି ଫ୍ରାନ୍ସ ଯିବ।
ହଁ।
ୟୁ ଟ୍ୟୁବ ଭିଡିଓ ଦେଖି ଦେଖି ଦେଖି ଦେଖିକା ସବୁ। ସବୁ ମାର୍କ କରିଗନି କୋଉଠି କଣ। ତାପରେ ଏଠିକି ଗଲି ତା ଦିଲ୍ଲୀରେ ବାପ ଯୋଉ ଇମିଗ୍ରେସନ ଯୋଉ। କୋଶ୍ଚିିନ ମତେ ପଚାରିଲେ ପୁରା ହଁ ପୁରା ଅ
ହଁ ପଚାରି ପଚାରି ଲୋକ ବି କୁଆଡେ କଣ ପଳେଇଲେଣି।
ହଁ ପା ମତେ ପଚାରିଲେ ତମେ କଣ ପାଇଁ ଯାଉଛ? ମୁଁ କହିନି ମୁଁ ଇଏ ଯାଉଛି ବୁଲିବା ପାଇଁ। ସେ କହିଲେ ତମ ଇଣ୍ଡିଆରେ କଣ ବୁଲିବା ଜାଗା ନାଇଁ? ମୁଁ କହିନି ହଁ ଇଣ୍ଡିଆରେ ବୁଲିିବା ଜାଗା ଅଛି। ମୁଁ ବହୁତ ଜାଗା କଭର କଲିଣି କିନ୍ତୁ ମୋର ଗୋଟେ ଇ ଆଁ।
ଘରେ କେମିତି ଆଲାଉ କରିଦେଲେ?
ସେ ପା ଆମ ଘରକୁ ପାଞ୍ଚ ଥର ଆଇଲାଣି ସେ ଲୋକଟା।
ଓ ତମ ଘରକୁ ଆଇଲାଣି ପା
ହଁ ହଁ ଆମ ଘରକୁ ଆସିକି ଘରେ ରୁହେ ସବୁ ସବୁ ବର୍ଷ ଆସେ ଦି, ତିନି ଦିନି। ହଁ ବଣ୍ଡିଙ୍ଗ ଆମ ଘର ଲୋକଙ୍କ ସହିତ ଭଲ ମ
ଏବେ ଫ୍ରିଲାନ୍ସିଙ୍ଗ କଣ କରୁଚୁ?
ସେଇ ଫ୍ରିଲା ଏଇ ଟୁରିଷ୍ଟ ଲାଇନରେ ପା।
ହାଁ।
ଏଇଟା ପା ଟୁରିଷ୍ଟ ଗାଇଡ ଫ୍ରିଲାନ୍ସିଙ୍ଗ କୋର୍ସ ଫ୍ରିଲାନ୍ସିଙ୍ଗ ଟୁରିଷ୍ଟ ଗାଇଡ ଟୁ ଟୁରିଷ୍ଟ ଗାଇଡ଼୍।
ମାନେ ଏଇଟା ଗୋଟେ କଣ? ମାନେ ଆପ୍ଲିକେସନ୍ ନା କଣ କେମିତି କରିବାକୁ ପଡ଼ିବ?
ନା ନା ଫ୍ରିଲାନ୍ସିଙ୍ଗ କଣ ସେଟା ମୁଁ ଭାବୁ ମୁଁ ମାନେ। ଷ୍ଟାର୍ଟିଙ୍ଗ ରୁ ଯେତେବେଳେ କରିିଥିନି ଯୋଉ ୱେବସାଇଟ୍ ଗୋଟେ ନଥାଏ ନା। ଅପ ୱାର୍କ ହେଇଗଲା। ତାପରେ ବ ଅ ଫାଇବର ହେଲା। ଏମିତି ୱେବସାଇଟ୍ ଅଛି ସେଥିରେ ମାନେ ଫ୍ରିଲାନ୍ସିଙ୍ଗ ତମେ କରିପାରିବ ବୁଝିପାରୁଛ ନା। ତମ ପାଖରେ ଯୋଉ ସ୍କିଲ୍ ଟା ଥିବ ସେ ସ୍କିଲ ଟା। ତମେ ତମର ପ୍ରୋଫାଇଲ ବନେଇକି ଏଠି ରେଜିଷ୍ଟ୍ରେସନ୍ କରିବ। ତାପରେ ଯିଏ ତମକୁ ଧର ଆପ୍ରୋଚ୍ କଲା ତମ ତମେ ତା ନାଇ କାମ କଲ। ସେ ତମକୁ ପ୍ରତି ଘଣ୍ଟାକୁ କି ତା କାମ ନେଇ ପଇସା ଦିଏ। ମୁଁ ତ ସେଇଥିରେ ଷ୍ଟାର୍ଟିଙ୍ଗ ରେ କରିଥିନି ଏତେ ମାନେ କିଏ ଆ ଏମିତି। ତ ଗୋଟେ ଦିଟା ଭଳିଆ ଆସିଥିଲେ। ସେ ତାପରେ କଣ ପ୍ରୋବ୍ଲେମ୍ ହେଲା କିନ୍ତୁ ଇଏ ଯୋଉ ଅଫଲାଇନ ଆକୁ ଦେଖାକଲି ତାପରେ। ଆ ସହିତ ଯେତବେଳେ ବୁଲିଲି ସବୁ ଜାଗା ଅଟୋମେଟିକଲି ମୋର ସବୁଆଡେ ଚିହ୍ନା
ଏବେ କଣ ଏବେ ଚାଲିଛି ସେ ୱାର୍କ ଚାଲିଚି ନା ନାଇଁ?
ହଁ ଏଇ ଶୀତ ଦିନେ ଆର ମାସଠାରୁ ଷ୍ଟାର୍ଟ ହେଇଯିବ, ଆର ମାସରୁ ଗୋଟେ ସାଙ୍ଗଟା
କଣ କେମିତି ମତେ କହୁନା ଟିକେ କରି ହଉନି କଣ କରିବାକୁ ପଡ଼ିବ ସ୍କିଲ୍ କଣ-କଣ ଦରକାର୍।
କୋଉ କୋଉଠି ପାଈଁ?
ତମ ତମର ଯୋଉ-ଯୋଉ ସ୍କିଲ୍ ଥିବ ଯେ
କାମ ଶଭୁନି କଣ ସ୍ଲୋ ଶୁଭିଲାଣି।
ନା-ନା ତମର ଯୋଉ ଭଳିଆ ସ୍କିଲ୍ ଥିବ ଯେ
କେତବେଳେ।
ଏଟା ଅଟୋମେଟିକଲି କଟିଯିବ ଦଶ
ଅ ହଁ।
ଅ ହଁ।
ସେଇଟା କେମିତି କଣ ବନେଇବୁ ପଡ଼ିବ ନା କଣ କରିବାକୁ ପଡ଼ିବ?
ତମ ପାଖରେ ଥରେ ସ୍କିଲ୍ ଅଛି ତମ ୱେବସାଇଟ୍ ଡିଜାଇନ୍ କରିପାରୁଚ କି ତମ ପାଖରେ ସ୍କିଲ୍ ଅଛି ତମେ
ନାଁ ତମ ତମେ ଯେଉଁଟା କରୁଚ ସେଇଟା କଣଟା
ସେଟା ତ ମୁଁ ଟ ଟୁରିଷ୍ଟ ଗାଇଡ୍ କରୁଥିଲି ମୋର କାମ ଥିଲା ଲୋକମାନେ ଆସିବେ ଯୋଉ ଫରେନର ତାଙ୍କୁ ଖାଲି ମାନେ ତାଙ୍କୁ ଖାଲି ଜେଗା-ଜେଗା ବୁଲେଇମି ବୁଲେଇକି ସେ ଜେଗା ବିଷୟରେ ଯେମିତିକି ହେଲା କୋ ହଁ ଏସପ୍ଲନ୍ କୋଣାର୍କ ପୁରୀ ଏମିତି ଯୋଉ-ଯୋଉ ହେଇଗଲା ଯୋଉ ମନ୍ଦିର ଏରିଆ
ଆ ଯେଉଁ ଇଏ ଟୁରିଷ୍ଟ ଯାହା ଆସିବେ ତା ମାନେ କଣ ସେଇଟା କେମିତି କଣ ପଇସା ମିଳୁଥିଲା ତୁମୁକୁ?
ନା ମୁଁ ସେମାନେ ତ ମୋ ସାଙ୍ଗ ମୁଁ ପଇସା ତାଙ୍କ ଠାରୁ ଆଣେନି ତଥାପି ସେ ଚ ମାନେ ଚାରି ହଜାର ପାଞ୍ଚ ହଜାର ଏମିତି ଦିଅନ୍ତି କିନ୍ତୁ ସେଟା ଆକ୍ଚୁଆଲି ଯଦି ଟୁରିଷ୍ଟ ଲାଇନ୍ ରେ ଯଦି ଯିବାକୁ ଚାହିଁବ ତାର ଏଠା ଗୋଟେ ଅଲଗା କୋର୍ସ ହଉଚି କୋର୍ସ କଲା ପରେ ସେଥିରେ ମାନେ ଟୁରିଷ୍ଟଲ୍ ମାନଙ୍କର ଗୋଟେ ଦିନ ପାଁଶହ କି ହଜାର ଥାଏ ସେମାନେ ଅ ସେମାନେ କଷ୍ଟମର ଇଏ କରେ ଏଇଭଳି ଆଉ କଣ।
ଆଉ ମୋ ସ୍କିଲ୍ ପାଇଁ କିଛି ହେଇପାରିବ ଲାଇକ୍ ଆମର ଯେଉଁ କମର୍ସ ଫିଲ୍ଡ ପାଇଁ?
ଶୁଭୁନି।
କଣ କହିଲେ?
ଶୁଭୁନି କଣ କହୁଚ।
ଲୋ ଶୁଭିଲାଣି ତ ତମ କଥା।
ହଁ। ହାଲୋ।
ହାଲୋ।
ହଁ। ମାନେ ଟୁ ଟୁରିଷ୍ଟ ଲାଇନ୍ ସେମିତି ଅଟ ମାନେ ଏମିତି କିଛି ମାନେ ନାହିଁ ସେମତି ଟୁରିଷ୍ଟ ଅଫ୍ ଲାଇନ୍ କଣ ଅଛି ସେମିତି। ଟାଇମ୍ ମ୍ୟାନେଜମେଣ୍ଟ କରିବ ଏମିତି ଜେଗା ଫେଗା ଦେଖେଇବ ତା ଆମେ ଇ ମାନେ ଡିଜାଇନ୍ କରିବ ମାନେ କେମିତି କଣ ଯାଇକି କେମିତି କଣ ବୁଲାବୁଲି କରିବେ ଇଏ ଆଉ।